ହଁ ନାନୀ ନମସ୍କାର।
ହୁଁ ହଁ ହଁ। ମୁଁ ଉଁ ପଚ ଗୋଟେ କଥା କହିବା ପାଇଁ ଫୋନ କରିଥିଲି ମୁଁ କହିଲି କଣ ବ୍ୟସ୍ତ ଥିବୁ କାଳେ। ସେଇଥିପାଇଁ ଫୋନ କରିଦେଇଥିଲି ଆଉ ହଁ ମୁଁ ଆଜି ଦେଖିଲି ଗୋଟେ ଛୁଆଟେ ଆମ ଘର ପାଖ ପାଖରେ ଆସିକି କାମ କରୁଛି ତାକୁ ଯୋଉ ଏ ସିମେଣ୍ଟ କଡ଼େଇ ଯେ ମାଟି ବହଉଥିଲେ ହେଲା ଛୋଟ ଛୁଆଟେ ତ ଦେଖିଲି ସେ ସେଥିପାଇଁ ମୁଁ କହିଲି ଆଜି କଣ ଶିଶୁ ଶ୍ରମ କଣ ଆଜି କାଲି ଶିଶୁ ଶ୍ରମ ତ ବନ୍ଦ ହେଇଯାଇ ହେଲେ ତ ଏବେ କଣ ସେ ପିଲା ଏମିତି କାଢୁଛି ସେଇ କଥା ପଚାରିବା ପାଇଁ କଣ କେମିତି ଶିଶୁ ସମ କେମିତି ଆମର ଅଁ ହଉଛି କଣ ହଉଛି ସେଇ କଥା ବୁଝିବା ପାଇଁ ତତେ ଫୋନ କରିଥିଲି ।
ଆଚ୍ଛା ଆଛା ଶିଶୁ ଶମ ତ ପାୟଲ ତମେ କୁହ ଶିଶୁ ସମୟ ତମେ ତମେ ଯେହେତୁ ଦେଖିଲ ତମେ କହ ତାକୁ ସେ କେମିତି କଣ ପାଇଁ ତମକୁ ଲାଗିବ ନେ ଯେ ଏଡା ବହୁତ ଖରାପ ଜିନିଷ ହଉଛି ବୋଲି ।
ହଁ ଆମେ ତ ଜାଣିଛୁ ଯେ ଚଉଦ ବର୍ଷ କମ୍ ବୟସ ପିଲାମାନଙ୍କୁ ଶାରୀରିକ ଆଉ ମାନସିକ କ୍ଷତି ପହଞ୍ଚାଇବା କାମରେ ନିୟୋଜିତ କରିବା ହଉ ହଉଛି ଶିଶୁ ଶ୍ରମ ହେଲା ଏଇଟା ଆମକୁ ତ ତମେ ଯଦି ଚଉଦ ବର୍ଷରୁୁ କମ୍ ପିଲାମାନଙ୍କୁ ଯଦି ତମେ କାମରେ ଲଗଉଛ ତାକୁ କୁହାଯାଏ ଶିଶୁ ଶ୍ରମ ବୋଲି କାରଣ ଥ ସ ଏଇଟା ହଉଛି ଶିକ୍ଷାର ଅଭାବ ଯୋଗୁଁ ଏସବୁ ଜିନିଷ ଆମ ଓଡ଼ିଶାରେ କଣ ସାରା ଭାରତରେ ମଧ୍ୟ ମଧ୍ୟ ଏହା ଏକ ଗୁରୁତର ସାମାଜିକ ସମସ୍ୟା ହେଇଯାଇଛି । ହଉଛି କାରଣ ସେମାନେ ଜାଣି ପାରୁନାହାନ୍ତି ଯେ ଚୁ ଯେଉଁ ବାପାମାଆ ମାନେ ଯୋଉଁମାନେ ସବୁ ଦରିଦ୍ର ସୀମାରେଖା ତଳେ ରହୁଛନ୍ତି ସେମାନେ ତାଙ୍କ ଛୁଆ ମାନଙ୍କୁ ବାହା ରକୁ ପଠେଇ ଦଉଛନ୍ତି କୋଉଠି ହୋଟେଲରେ କାମ କରିବା ପାଇଁ, କୋଉଠି ଅଫିସରେ କାମ କରିବା ପାଇଁ। କୋଉଠି ମାଟି କାମ କରିବା ପାଇଁ, କୋଉଠି ଆଉ କଣ କରିବା ପାଇଁ ସେମାନେ ପାଠ ନ ପଢେଇ କି ସେ କଣ କରୁଛନ୍ତି ତାଙ୍କୁ କାମ ପଠେଇ ଦଉଛନ୍ତି ସେ ଯୋଉ ସେ ପିଲାମାନେ ଯୋଉ ଯୋଉ କାମ କରୁଛନ୍ତି ସବୁ ଯାଇ କି ସେଟାକୁ ସେଇ ସବୁ କମ୍ ବୟସରେ ଏଇ ସବୁ ଜିନିଷକୁ ଶିଶୁ ଶ୍ରମ ବୋଲି କୁହାଯାଏ ସେମାନେ କମ୍ ସେଠାରେ କାମ କରୁଛନ୍ତି ଆଉ ପଇସା ଆଣିକି ଘରକୁ ଦଉଛନ୍ତି ଆଉ ଏସବୁ ଜିନିଷ ହଉଛି ତାଙ୍କର ବୟ ବୟସ ବି କମ୍ ହେଉଛି ଏଇ କମ୍ ସରକାର ତରେ ସମୟ ସୀମା ଦେଇଥିଲା ଯେ ଚଉଦ ବର୍ଷରୁ କମ୍ ବୟସ ପିଲାମାନଙ୍କୁ କୌଣସି ଜାଗାରେ କାମ କରେଇବନି। କିନ୍ତୁ ଏମାନେ ଉ ନ କରଉଛନ୍ତି ଏହି ସବୁ ଜିନିଷ ଶିଶୁ ଶ୍ରମ ଯୋଗୁ ବହୁତ ପିଲାମାନେ ହଇରାଣ ବି ହଉଛନ୍ତି ଏଇ ଶିଶୁ ଶ୍ରମର କାରଣ କଣ?
ପ୍ରଥମ କାରଣ ତ ହେଇପାରିବ ଶିଶୁ ଶ୍ରମ ହବାର ପ୍ରଥମ କାରଣ ହେଉଛି ଦାର ଯେଉଁ ପରିବାର ମାନ ଙ୍କର ଦାରି ଯଉ ମାନେ ଦାରିଦ୍ର୍ୟରେ ଅଲୱେ ସମ୍ମୁଖୀନ ହଉଛନ୍ତି ଯାହାର ବାପାମାଆ ମାନେ କଣ? କୌଣସି ପ୍ରକାରର ସ ବ ଯ ଅ କୃଷି କାର୍ଯ୍ୟ କରି ରହୁଛନ୍ତି କି କାହାର ବି ଯୋଉମାନେ ବହୁତ କମ୍ ଦାରିଦ୍ର୍ୟ ସୀମାରେଖାରେ ଆସୁଛନ୍ତି ସେମାନଙ୍କର ଛୁଆ ମାନେ ହିଁ ଯାଇ କି ଶିଶୁ ଶ୍ରମରେ ଲାଗୁଛନ୍ତି କାହିଁକିନା ସେମାନେ ଦେଖୁଛନ୍ତି ତାଙ୍କ ପରିବାରରେ ତା ପରିବାର ଚଳେଇବା ଆଉ ତାଙ୍କ ବାପାମାଆଙ୍କ ପ୍ରତି କଷ୍ଟ ହେଇଯାଉଛି ତ ସେଥିଲାଗି ତାଙ୍କ ବାପାମାଆ ମାନେ ବି ଶିକ୍ଷାକୁ ଗୁରୁତ୍ଵ ନ କିମିତି ଛୁଆ ଯାଇକି ପଇସା ଦିଟା କମେଇ ଆସିଲେ ତାଙ୍କୁ ଖାଇବାକୁ ମିଳିବ କି ତାଙ୍କୁ ସେମାନେ ଦି ପ୍ର ଦି ତିନି ଟାଇମ୍ ଖାଇବା ଖାଇ ପାରିବେ ସେଇ କଥା ଚିନ୍ତା କରୁଛନ୍ତି ସେଥିଲାଗି ସେମାନେ ଛୁଆମାନଙ୍କୁ ଛାଡି ଦଉଛନ୍ତି ଛୁଆମାନେ ଛାଡ଼ି କିନ୍ତୁ ଛୁଆମାନ ଛାଡିଦବା କଥାରେ ଇ ହଉଛି ଯେ ଛୁଆ ମାନ ନିଜ ସେ ଯୋଉ ଜାଗାରେ ଛାଡୁଛନ୍ତି ସେମାନେ ସେଇ ଜିଲ୍ଲାରେ ରହି କାମ କରୁନାହାନ୍ତି ସେମାନେ ବା ବାର ବାରମ୍ବାର ସ୍ଥାନାନ୍ତ ତରିତ ହଉଛନ୍ତି। ଆଜି ଓଡିଶାରେ ଯାଉଛନ୍ତି ତ ଆଉ ସ କାଲି କୋଉ ଦିନ ସୁର ଯାଉଛନ୍ତି ଆଜି ଯଦି ଆମେ ସ ଆନୁମାନିକ ଦେଖ ଦେଖିବା ତ ଓଡିଶାର ଯେତିକି ସବୁ ଶିଶୁ ଶ୍ରମ ଅଛନ୍ତି ସେମାନେ ଅଧିକ ରୁ ଅଧିକ ସୁରତରେ ଗୁଜୁରାଟ ରେ କାମ କରୁଛନ୍ତି ମିଲରେ ହେଲା ଫ୍ୟାକ୍ଟ୍ରି ରେ କାମ କରୁଛନ୍ତି କୋଉଠି ହୋଟେଲ ରେ କାମ କରୁ ଜାଣିଛନ୍ତି ଆମ ଆମ ପରିବାର ଆମେ ବହୁତ କଷ୍ଟରେ ରହୁଛୁ ତ ମୁଁ ମୋ ବାପା ମାଙ୍କ ପାଇଁ କିଛି କାମ କରିବି ବୋଲିକି। ତ ସେଥିପାଇଁ ସେମାନେ କିଛି ନ ବୁଝି ନ ଜାଣି ନଅ ବର୍ଷ ରୁ ଚଉଦ ବର୍ଷ ଭିତରେ ସେମାନେ କଣ ବୁଝୁଛନ୍ତି ତାଙ୍କର ସେମିତି କିଛି ବୁଦ୍ଧି ନାହିଁ ଯେ ସେମାନେ ବୁଝ ବୁଝିପାରିବି ଯେ କଣ ତାଙ୍କୁ ଯାହା କାମ ଦିଆହେଲା ଯାଇଁ କାମ କରୁଛନ୍ତି କୋଉଠି ହୋଟେଲରେ ଅଇଁଠା ଉଠଉଛନ୍ତି ତ କୋଉଠି ଇଟା ଭାଟିରେ ଇଟା ବହୁଛନ୍ତି। କୋଉଠି ଯାଇକି ନାଳ ସଫା କରୁଛନ୍ତି ତ କୋଉଠି ଯାଇକି ଫାକ୍ଟ୍ରିରେ କାମ କରୁଛନ୍ତି କୋ ନିଆଁରେ କିଛି ସେକା ଖାଉଛନ୍ତି ତ କୋଉଠି ବହୁତ କଷ୍ଟ ପାଉଛନ୍ତି। ତ ଏଇ ସବୁ ସେଟା ହେଲା ମୋ ହବ ପ୍ରଥମ କାରଣ ଦ୍ଵିତୀୟତଃ ହେଲା ଗ୍ରାମ ଗ୍ରାମାଞ୍ଚଳରେ ଯେଉଁ ଲୋକମାନେ ଅଶିକ୍ଷିତ ଅଛନ୍ତି ଯେଉମାନେ ଭାବ ବନ୍ତି ଜେ ଶିକ୍ଷା ର କିଛି ମହତ୍ଵ ନାହିଁ ଛୁଆଙ୍କୁ ଛୁଆ କେମିତି ଯଦି ଛୁଆ ଯଦି କିଛି ଜିନିଷ ଘରକୁ ପଇସା ଆଣିକି ଆସ ତାହଲେ ତାର ସେଇଟା ବହୁତ ମହତ୍ଵ ହେଇଯାଉଛି। ସେଥିଲାଗ ସେମାନେ ଏଇ ଜଉ ଶିଶୁ ଗ୍ରାମ ଗ୍ରା ସେ ବାପା ମା ମାନେ କିଛି ନ ବୁଝି ନ ସୁୁଝି କିଛି ଛୁଆ ମାନଙ୍କୁ ପଠେଇ ଦଉଛନ୍ତି ଯାଇକି ପଇସା କମେଇକି ଆଣେ କାହିକିଁ ନା ତାଙ୍କ ପାଇଁ ପଇସା ସବୁ ଜିନିଷ ହେଇଯାଉଛି ଏଇ ସବୁ ହଉଛି ମୋ ପ୍ରଥମ କାରଣ। ଆଉ ଦ୍ଵିତୀୟତଃ ଯୋଉ ଛୁଆ ମାନଙ୍କ ପାଖେ ପଇସା ଅଭାବ ରହୁଛି ସେମାନେ ପାଠ ପଢିବା ପାଇଁ ପଇସା ପାଉନାହାନ୍ତି ତ ସେମାନେ ବାଧ୍ୟ ହେଇକି୍ରମ କରୁଛନ୍ତି କିଛି କିଛି ନହେଲେ ବି ପ୍ରାଥମିକ ଶିକ୍ଷା ପାଇବା ପାଇଁ ସେମାନେ କରୁଛନ୍ତି। ଶିଶୁ ଶମକ୍ଷ ହେଲେ ବି ଯେହେତୁ ଶ୍ରମ ଅତ୍ୟଧିକ ପଡୁଛି ଅତ୍ୟଧିକ ମାନସିକ ସ୍ତରରେ ଚାପ ପଡୁଛି ଆଉ ଶାରୀରିକ ସ୍ତର ବି ଚାପ ପଡିବା ଯୋଗୁଁ ସେମାନେ ନା ତ ପାଠ ପଢାରେ ଧ୍ୟାନ ଦେଇ ପାରୁଛନ୍ତି କି ନା ନାହିିଁ ନିଜର କିଛି ଜିନିଷ ଠିକ କରିପାରୁଛନ୍ତି। ଏଇଟା ହଉଛି ତାର ମାନେ କାରଣ ଯଦି ଆମେ ଦେଖବା ଯିବା। ତାର ପ୍ରଭାବ କଣ ପଡୁଛ ତମେ ଟିକେ କୁହ।
ହଁ ଏହାର ପ୍ରଭାବ ବହୁତ କିଛି ଅଛି ଯଉ ଏହାର ବହୁତ କିଛି ଅବଗୁଣ ରହିଛି। ଯେମିତି କି ଶିକ୍ଷାର ବଞ୍ଚନ ଶିକ୍ଷାରୁ ବଞ୍ଚିତ ହେବା ମାନେ ହଉଛି ପିଲାମାନେ। ପାଠ ପଢା ବୟସରେ କାମ କରିବାକୁ ବାଧ୍ୟ ହଉଛନ୍ତି ଯେହେତୁ ଯେତେବେଳେ ପାଠ ପଢା ବୟସରେ ଯଦି ପିଲା କାମ କ- କରିବ ଶିକ୍ଷା ରୁ ବଞ୍ଚିତ ହବ ଶିକ୍ଷା ଆଉ ନୂତନ ଜ୍ଞାନ ରୁ ବଞ୍ଚିତ ହବ ସ୍କୁଲ୍ ଯଇପାରିବନି ଦିତୀୟରେ କଣ ହଉଛି ସସ୍ଥ୍ୟ ସମସ ହଉଛିାଥ୍ୟ ସମ୍ୟା କଣ ସେମାନେ କଣ ଏଇଠି ଘର ପାଖରେ କଣ କାମ କରୁଛନ୍ତି ସେମାନେ ଯାଇକି କୋଉଠି ବିପଜଜନକ କାର ାନା କୋଉଠି ନିର୍ମାଣ ସ୍ଥାନ ଏଇଠି ପିଲାମାନଙ୍କ ଶାରୀରିକ ବିକାଶ। ହଉନି ମାନସିକ ବିକାଶ ବାଧା ପ୍ରାପ୍ତ ହଉଛି ସେମାନେ କଣ ହଉଛନ୍ତି ସେମାନେ ଶରୀର ତାଙ୍କର କୋଉଠି ଦେହ ଖରାପ ହେଇଗଲା କୋଉଠି ବାନ୍ତି ହେଲା କୋଉଠି ବିଭିନ୍ନ ପ୍ରକାର ଇନଫେକ୍ସନ୍ ହେଇଯାଉଛି କଉଠି ରୋଗ ହେଇଯାଉଛି ଏମିତି ଏଇ ଯୋଉ କଳକାରଖାନା ରେ କାମ କରି ଛୁଆ ମାନଙ୍କୁ ଶାସ ଶଵାସ ରୋଗ ଯକ୍ଷ୍ମା ଏ ସବୁ। ଜିନିଷ ବିଭିନ୍ନ ପ୍ରକାର ସବୁ ରୋଗ ହଉଛି ଯୋଉ ଆଉ ବିଭିନ୍ନ ପ୍ରକାର ଏଲାର୍ଜି ହଉଛି ସେଗୁଡ଼ା ବି ତାଙ୍କୁ ହଉଛି। ଆଉ କମ୍ ବୟସରେ ତାଙ୍କର ମୃତ୍ୟୁବରଣ ମଧ୍ୟ କରୁଛନ୍ତି ଛୋଟ ଛୁଆ ମାନେ ତା ସହିତ ମାନ ମାନସିକ ବିକା ମାନସିକ ବିକାଶ ବାଧାପ୍ରାପ୍ତ ହଉଛି ମାନେ ସେମାନେ କାମ କରିବାରେ ଯେହେତୁ କଳକାରଖାନାରେ। କାମ କରିବେ ସେମାନେ କଣ ଜାଣିପାରିବେ କି ଦୁନିଆ ବିଷୟରେ କୋଉଠି କଣ ହେଲା କୋଉଠି କାହା ପାଇଁ। କଣ କରାହଉଛି ପାଠ ପଢାରେ କଣ ଶିଖା ହଉଛି ଆମେ ଆଗକୁ କେମତି ବଢ଼ିବା କଣ ସେ ସବୁ ଜିନିଷ ବୁଝି ପାରିବେନି ତ ସେ ସବୁ ଜିନିଷରେ ବି ତାଙ୍କର ମାନସିକ ବିକାଶ ବାଧାପ୍ରାପ୍ତ ହଉଛି ସେମାନେ ଗୋଟିଏ କାମରେ ନିଜକୁ ନିୟୋଜିତ କରୁଛନ୍ତି ଏଇଟା ହଉଛି ତାପରେ କଣ ହଉଛି ସେମାନେ ଦାରିଦ୍ର୍ୟ ଚକ୍ର ଦାରିଦ୍ୟ ଚକ୍ର ହଉଛି ଶିଶୁ ଶ୍ରମିଙ୍କ ପ୍ରାୟତଃ ଖୁବ କମ୍ ମଜୁୁରୀ ମିଳୁଛି। ସେମାନେ ଯୋଉ ମଜୁରୀ ଆମେ ବଡ ମଙ୍କର ମଜୁରୀ ଅଧିକା କିନ୍ତୁ ଛୁଆ ମଙ୍କୁ ଲୋକମାନେ ଭଣ୍ଡେଇ ଦଉଛନ୍ତି। । ଛନ୍ତି ମାନେ ଯଦି ଯଦି ମନେକର ଚାରିଶହ ଟଙ୍କା ଦେବାର ଥିବ ସେ ଛଆ ମଙ୍କୁ ଶହେ ଟଙ୍କା ଦେଇକ କି ଦେଢ଼ଶହ ଟଙ୍କା ଦେଇକ କି ତୁ ଯା। ବୋଲି ତାକୁ ଗାଳି କରନ୍ତି କୋଉଠି ହୋଟେଲ ରେ କାମ କଲା ଯତି ଛୁଆ ହୋଟେଲରେ କାମ କଲେଛୁ କୁ ସେମାନେ କଣ କରିବେ କାମ କରରୋଇବେ ବାସନ ମଜେଇବେ ସବୁ କାମ କରାଇବେ କିନ୍ତୁ ଦେଲା ବେଳକୁ ନା ଖାଇବାକୁ ଦଉଛନ୍ତି ଆଉ ଅଲଟି ଫପଡ଼ା ଫିଙ୍ଗା। କରୁଛନ୍ତି ଯଦି କେତେବେଳେ ଚା ଖରାପ ହେଇଗଲା କି ପାଣି କୌଣସି ଜିନିଷ ଖାଦ୍ୟ ଖରାପ ହେଲା। ତାକୁ ଫୋପାଡ଼ି ଦଉଛନ୍ତି ତାଙ୍କ ଉପରକୁ ଗରମ ପାଣି ଫୋପାଡ଼ୁଛନ୍ତି ଚା ଫୋପାଡ଼ୁଛନ୍ତି ଆଉ ଏମିତି ପୋଡା ଜଳା ମଧ୍ୟ କରିଦଉଛନ୍ତି ଛୁଆ ମାନଙ୍କୁ ନିଆଁର ନିଆଁର ଲଗେଇ ଦଉଛନ୍ତି ରାଗି। ପିଟା ମରା କରୁଛନ୍ତି ଏସବୁ ଜିନିଷ ବହୁତ ଜିନିଷ କରୁଛନ୍ତିଉ ତାଙ୍କୁ ଠିକରେ ଶ୍ରମ ମଧ୍ୟ ପ୍ରଦାନ କରୁନାହାନ୍ତି ତ ସେଇଟା ୟାର ସବୁଠୁ ବହୁତ ଅବଗୁଣ ଆହୁରି ଉ ଆମ ଆହୁରି ବହୁତ ଅବଗୁଣ ହେଲା ପିଲାମାନଙ୍କୁ ପିଲା ଦିନର ଆନନ୍ଦରୁ ବଞ୍ଚିତ କରୁଛନ୍ତି। ପିଲାଦିନର ଆନନ୍ଦ ମାନେ ହଉଛି ଆମେ ଆମର ପିଲା କଣ ଚଉଦ ବର୍ଷ ଯାଏ ପିଲା ଖେଳିବେ କୁଦିବେ ମଜା କରିବେ ସେ ସବୁ ଜିନିଷ କରିବା ଦରକାର। କିନ୍ତୁ ସେମାନେ କଣ କରୁଛନ୍ତି ତାଙ୍କୁ କାମ କରାଉଛନ୍ତି ଯେଉଁ ଯେଉଁ ଯେଉଁ ଟାଇମରେ ଛୁଆମାନେ ଖେଳ ମଜା ମସ୍ତି କରିବା ଦରକାର ସେଇ। ତା କାମ କରାଉଛନ୍ତି ସେମାନେ ତାଙ୍କ ଆନନ୍ଦୁ ବଞ୍ଚିତ ହଉଛନ୍ତି ଠିକ୍ ସେ ଖାଇବାକୁ। ମଧ୍ୟ ପାଉନାହାନ୍ତି ତ ଏସବୁ ଦ୍ଵାରା ସେମାନଙ୍କର ମସ୍ତିଷ୍କ ଚାପ ଗ୍ରସ୍ତ ହଉଛି ମାନ ସସ୍ଥ୍ୟ ମଧ୍ୟ ବହୁତ ଖରାପ ପ୍ରଭାବ ପଡୁଛି ଆ୍ଛା ତମେ କହିଲ। ଆମର ସମ୍ବିଧାନରେ କଣ କଣ ସବୁ ଆଇନ କରିଛନ୍ତି ଯେଉଁ ଶିଶୁ ଶ୍ରମ ପାଇଁ।
ଏଇ ଶିଶୁ ଶ୍ରମକୁ ନଜର ଦୃଷ୍ଟିରେ ରଖିକି ହିଁ ସମ୍ବିଧାନ। ଉଣେଇଶଛ ଛାୟାନ-ଛୟାଅଶୀ ମସିହାରେ ଚାଇଲ୍ଡ ଆଣ୍ଡ ଆଡଲସେଣ୍ଟ ଆକ୍ଟ କରିକି ଗୋଟେ ବାହାର କରିଥିଲେ। ଯୋଉଥିରେ କି ଶିଶୁ ଶ୍ରମକୁ ନିଷେଧ କରାଯାଇଥିଲା ସମ୍ପୂର୍ଣ୍ଣ ମାତ୍ରାରେ ଆଉ ଏଇଟା ଯାଇକି କାର୍ଯ୍ୟ କାରୁକାର୍ଯ୍ୟ ଲାଗ ଲାଗିଗଲା ଦୁଇ ହଜାର ଷୋହଳ ମସିହରେ ଆକୁ ଯାଇକି କାର୍ଯ୍ୟକାରିତା ଲଗା ହେଲା ଏଇ ଆକ୍ଟ ଏଇ ଧାରା ଥ୍ରୋ ହିଁ କରା -କରାହେଇଛି ନା ଯୋଉ ପିଲାମାନୋନେ ଚଉଦ ବର୍ଷରୁ କମ ରହୁଛନ୍ତି ସେମାନଙ୍କ ପାଇଁ ବାଧ୍ୟତାମୂଳକ ଶି ଶିକ୍ଷା କରାହେଇଛି ଏବଂ ସମସ୍ତଙ୍କୁ ବହୁତ କଡାରେ ମନା କରାହେଇଛି ଯେ କୌଣସି ବି ପିତାମାତା ହଉ କି କେହି ବି କୌଣସି ଛୁଆ ଯିଏ ଚଉଦ ବର୍ଷରୁ ତଳୁକୁ ଥିବେ। ସେମାନଙ୍କୁ ନେଇକି କୌଣସି କାମ କରଇ ପାରିବେନି ସେମାନଙ୍କର ସମ ତାଙ୍କ ପାଇଁ ସବୁଠୁ ମହ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲା ସେମାନେ ତାଙ୍କ ପାଠ ପଢିବେ ତା ସାଙ୍ଗରେ ତାଙ୍କର ଯୋଉ ଛୁଆମାନନେ ଯେମିତି ଖୁସି ହସ ଖୁସିରେ ପାଠ ପଢିକି ନିଜର ମାନସିକ ଆଉ ଶା ଶାରୀକକୁ ସୁସ୍ଥ ରଖିବେ ସେ ଜିନିଷର ବ ସେ ଜିନିଷ ଉପରେ ବ ଗୁରୁତ୍ବ ଦିଆଯାଇଥିଲା। ସେପରି ଗମେଣ୍ଟ ସେମିତି ବହୁତ ହଁ ସରକାର ସେମିତି ବହୁତ ସାରା ସ୍କିମ୍ ଆଣୁଛନ୍ତି ଯୋଉଥିରେ କି ଛୁଆ ମାନଙ୍କର ଡେଭଲପମେଣ୍ଟ ହେଇପାରିବ। ଛୁଆମାନେ ଯେମତି କୌଣସି ପ୍ରକାର ଅ କୌଣସି ପ୍ରକାର କଷ୍ଟ ପାଇବେନି ନା ନା ନା ଦାରିଦ୍ର୍ୟ କୁ ନେଇକି କଷ୍ଟ ପାଇବେ ନାହିଁ କୌଣସି ଜିନିଷରେ ତାକୁ ଅସୁବିଧା ହବ ସେ ସବୁ ଜିନିଷରେ ସେ ଗମେଣ୍ଟ ଆମକୁ ସାହାଯ୍ୟ କରୁଛି। ଆଉ କଣ କରୁଛି ତମେ କୁହ?
ହଁ ସଏ ଏବେ ଯୋଉ କ-କରିଦେଇ ଯୋଉ ଆକ୍ଟ ଯୋଉ ଆଇନଗତ କାର୍ଯ୍ୟାନୁଷ୍ଠାନ କରାହେଇଛି ଯୋଉ ଚଉଦ ବର୍ଷରୁ କମ ପିଲାଙ୍କୁ ନିଯୁକ୍ତି କରିବା ହେଉଛି ଆଇନଗତ ଅପରାଧ ଏବଂ ଏଥିପାଇଁ ନିଯୁକ୍ତି ଦାତାକୁ କାରଦଣ୍ଡ ମିଳିବ ଆଉ ଜେଲ୍ ଜୋରିମାନ ମ ମଧ୍ୟ ଦେବାକୁ ପଡିବ ଏଇଟା ଏଇଟା ସରକାର ବହୁତ ଭଲ କାମ କରିଛି ସରକାର ଯାହା କରିଛି କରିଛି କିନ୍ତୁ ଆମେ ମଧ୍ୟ ଏଇ ଦେଶର ନାଗ ନାଗରିକ ହିସାବରେ ଆମର ପ୍ରଥମ କର୍ତ୍ତବ୍ୟ ହଉଛି ଯଦି ଆମେ କୋଉଠି ଦେଖିବା ଛୋଟ ଛୁଆ କାମ କରୁଛନ୍ତି। କି କୌଣସି ଦୋକାନରେ କିମ୍ବା ହୋଟେଲ ରେ ତାର ମାଲିକ କ ଆମେ ମନା କରିବା ନାହିଁ। ତମେ ଛୋଟ ଛୁଆ ଚଉଦ ବର୍ଷରୁ କମ ପିଲାଙ୍କୁ କାମ କରାଅନି କାରଣ ସେ କାମ କରିଲେ ତମକୁ କୁ ଜୋରିମାନା ଦେବାକୁ ପଡ଼ିବ ହଇରାଣ ହେବାକୁ ପଡ଼ିବ ଆଉ ଛୁଆଙ୍କ ମାନସିକ ବିକାଶ ଆମ ପାଇଁ ଜରୁରୀ କାରଣ ଆଜିର ଆଜିର ଛୋଟ ଛୁଆ ହଉଛନ୍ତି କାଲିର ନାଗରିକ ହେ ଭବିଷ୍ୟତରେ ତ ଆମେ ଯୋଉ ଜିନିଷ ଦେଖିବା ଆମ ପଡି ଆଖପାଖ ଲୋକମାନଙ୍କୁ ପଡିଶା ମାନଙ୍କୁ ରା-ରାଜ୍ୟର ଲୋକ ଲୋକ ମଙ୍କୁ ସମସ୍ତଙ୍କୁ ଯାହାକୁ ଆମେ ଜାଣିଛେ ଚିହ୍ନିଛେ ସେମାନଙ୍କୁ ସବୁ ଉଁ ପ୍ରବର୍ତ୍ତାଇବା ଯେ ସେମାନେ ଯଦି ଛୁଆ ମାନଙ୍କୁ କୋଉଠି ଦେଖିବେ କିଏ କାମ କରୁ କି ବାହାରେ କୋ-କୋଉଠି କଳକାରଖାନା ପାଖରେ ହଉ କିମ୍ବା କୋଉଠି ଉଁ ରାସ୍ତାରେ ହଉ। ତ ତାଙ୍କୁ ସେଟା ଅଟକେଇବେ ମନା କରିବେ ନାଇଁ ସେମାନଙ୍କୁ ପାଠ ପଢିବା ପାଇଁ ପ୍ରୋତ୍ସାହନ ଦେବେ ଛୁଆ ଙ୍କୁ ମଧ୍ୟ ପା-ପାଠ ପଢେଇବାକୁ ପ୍ରୋତ୍ସାହନ ଦେବେ ଯେ ପାଠ ପଢିକି ସେ ଭବିଷ୍ୟତ କୁ ତାର ଭବିଷ୍ୟତକୁ ଉଜ୍ବଳ କରିପାରିବ ପାଠ ପଢିକି ବି ସେ ମଜୁରି ନ ନ ପାଠ ପ କି ସେ ତାର ଶ୍ରମ ପାଇପାରିବ ତାର ସେ ଯୋଉ ମଜୁରୀ ପାଇଁ ଯୋଉ କାମ କରୁଛି ଦା ପାଇଁ ସେ କାମ କରୁଛି ସେ ପାଠ ପଢିକି ସେ ଦାରିଦ୍ର୍ୟକୁ ସେ ବ ପୁରା ପୁରି ମିଟେଇ ପାରିବ। ସେ ସେଇଟା ହିଁ ଆମେ ତାଙ୍କୁ ବୁଝେଇଦବା ଏବଂ ତା ଯୋଉ ବାପା ମା ମାନେ ତାଙ୍କ ଛୁଆଙ୍କୁ ଦୂରକୁ ପଠାଉଛନ୍ତି। ଶ୍ରମିକ କ ଶ୍ରମ କରିବା ପାଇଁ ସେ ବାପା ମାଙ୍କୁ ମଧ୍ୟ ଯାଇକି ବୁଝେଇବା ଯେ ପାଠ ପଢିବା। ପାଇଁ ସରକାର ବିଭିନ୍ନ ପ୍ରକାର ମାଗଣାରେ ଜିନିଷ ଦଉଛି ବହି ଦଉଛି ଖାତା ଦଉଛି। ପୋଷାକ ଦଉଛି ସେ ସବୁ ଜିନିଷ ଏବଂ ଖାଇବା ମଧ୍ୟ ଦଉଛି ତମକୁ ଆଉ କୌଣସି ଜିନିଷ କଷ୍ଟ କରିବାକୁ ପଡିବନି କି ହାତରୁ ତମକୁ ଖ-ଖର୍ଚ୍ଚ ଦେବାକୁ ପଡିବନି ଛୁଆ ମାନଙ୍କ ପାଇଁ ତମେ ସବୁ ଜିନିଷ ସରକାର ଦଉଛି ତ ସେ ସରକାରଙ୍କ ପାଇଁ ହିଁ ତମେ ଛୁଆମାନଙ୍କୁ ପାଠ ପଢାଅ କାରଣ ଆଜିର ଛୋଟ ଆ ଛୁଆ କାଲିର ନାଗରିକ ହେବେ ତ ପାଠ ପଢିବେ ଆଉ ଶ୍ରମ ଖଟି ନାହିଁ ଏସବୁ ଜିନିଷ ଆମେ ସମସ୍ତଙ୍କ ମନରେ ଭରିବା ଦରକାର ଯେ ଛୁଆ ମାନେ ଯୋଉଠି ଦେଖିବେ ସେମାନଙ୍କୁ ମନା କରିବେ ନାହିଁ କିଛି ସ-ସ କରନି କାମ ତମେ ପାଠ ପଢ଼ ପାଠ ପଢ଼ାରେ ମନ ଦିଅ। ପାଠ ପଢାଙ୍କୁ ତାଙ୍କୁ ପ୍ରୋତ୍ସାହନ ଦେବା ଏତିକି ହିଁ କହିବା ଆଉ ଆମେ ଯଦି ଯଦି ହବ ଆମେ ତାଙ୍କୁ ସାହାଯ୍ୟ ମଧ୍ୟ କରିବା କିଛି କିଛି ଜିନିଷ ଦେବାରେ ଆମେ ତାଙ୍କୁ ତାଙ୍କ ବାପା ମାଆଙ୍କୁ ସାହାଯ୍ୟ କରିପାରିବା ଚାହିଁଲେ କିଛି ଉଁ-ଉଁ ପାରିଶ୍ରମିକ ମଧ୍ୟ ଦେଇପାରିବା କିଛି ପ ଟଙ୍କା ପଇସା ହିସାବରେ ମଧ୍ୟ ଆମେ ସାହାଯ୍ୟ କରିପାରି ଯାହା ପାଖରେ କିଛି ପଇସା ଅଛି ସେ ମଧ୍ୟ ଚାହିଁଲେ ସେ ଲୋକମାନଙ୍କୁ ଦା ଦାରିଦ୍ର୍ୟ ସୀମାଲେଖା ଲୋକମାନଙ୍କୁ କିଛି ଦାନ କରିପାରିବ ଛୁଆମାନଙ୍କ ପାଠ ପଢା ପାଇଁ ମଧ୍ୟ ଦେଇପାରିବ ସେ ଜିନିଷ୍ ତ ଆମେ କରିବା କଥା ଆମ ଯୋଉ ଜନସାଧାରଣ ଯୋ ଯୋଉ ମାନଙ୍କର ଠିକ୍ ଅଛି ପରିସ୍ଥିତି ସେମାନେ ଛୁଆ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ମଧ୍ୟ ଦରକାର ତାଙ୍କ ଛୁଆମାନଙ୍କ ପାଇଁ କାରଣ ଆଜିର ଛୁଆ ହିଁ କାଲି ର ଭବିଷ୍ୟତ ହେବେ ଏତିକି ହିଁ କହୁଛି ଆଉ